ହାଲୋ ହଁ ସାନ ଭାଇ କେମିତି ଅଛ
ଛି
ହଉ ହଁ ହଁ ଭଲ ଅଛି କଣ ଆଉ ଚାଲିଛି ଖାନା ପିନା ହେଇଛି କି ନାଇଁ
ହଁ ଏଇ ତମେ ପହର ଦିନ ଆସିଲ କିନ୍ତୁ ନ ଦେଖା କରି ପଳେଇଲ ଏ ଏ ଆସ ଥିଲା ମୁଁ ଦେଖିଲି ଆଉ
ହୁଁ ଆଉ ସମୟ ହେଲାନି ଟିକେ ଆଉ ଡାକିଥାନ୍ତ ନା ଡାକିଲ ବୋଲେ
ଡାକିଲି ଆଗେ ଯେ ତମେ ପଳେଇଲ ମୁଁ ଟିକେ ଦୁରିଆ ଥିଲି
ତା ମାନେ ଜଣା ପଡୁଚି ତମେ ବି ବ୍ୟସ୍ତ ଥିଲ ସେଇଥିପାଇଁ ତମେ ବି ପାଖକୁ ଆଇଲନି ଆଉ ତ କିିନୁ କହି ଦଉଛେ
ହୁ।
ହଁ ଡାକିବ ନା। ଆଉ ହୁଁ ତମେ ତ ଭାବିକି ରହିଯାଉଚ ଖାଲି ଆଉ ଭାବନାରେ ରହିଗଲ ବନ୍ଧୁ ତମେ।
ହୁଁ।
ହଁ।
କଣ କରିବା? ତାପରେ କଲ କରିବି ଭାବିଲି ଏମତି ଆଉ ରହି କାମ ବ୍ୟସ୍ତରେ ରହିଗଲି ଆଉ। ତମେ କଲ୍ ଗଲ ଆଉ କୁଆଡେ ଆଇଥିଲ କୁଆଡେ?
ହଁ ଯାଇଥିଲି କଣ ଟିକେ କାମରେଇ ଖୁଚୁର ମୁଚୁର କାମରେ ଯାଇଥିଲି। ଅଫିସରୁ ଗୋଟେ ପଠେଇଥିଲେ ତ ଫାଇଲଟା ଦେଇକି
ହଁ ହେଇଗଲା? ତା ପାଖକୁ ପଠେଇଥିଲି ଚିହ୍ନଲ ତ ଲୋକକୁ?
ହଁ ହଁ ହେଲା ହେଲା। କାମ ହେଇଗଲା। ଆମର ଟିକେ ଯାହାଲେ ବି ଗୋଟେ ବାପାଙ୍କର ଟିକେ ଯାହାଲେ ବି ଅଛି ନା ପତିଆରା ସେ ଏରିଆରେ ତାଙ୍କ ନାଁ କହିଦେଲେ କାମଟା ହେଇଯାଉଚି ଯାହାଲେ ବି। ଆମ ବାପା ବା। ଆଉ ବାବା?
ହଁ। ହଁ ହଁ ହଁ, ମୋ ସାଙ୍ଗରେ ତ ହଁ।
ସେ ତାଙ୍କ ନାଁ ଟା କହିଦେଲେ ବହୁତ ସାରା ତାଙ୍କର ଇଏ ଅଛନ୍ତି ଛାତ୍ର ସବୁ ଅଛନ୍ତି। ଭଲା ସି ହେଇ ଯାଉଛି କାମଟା। ସୁରୁଖୁରୁ ରେ। ହଁ ହଁ। ଆମକୁ ଏନ୍ତି କଣ ହ କରିକି ମରିବା ଆଗରୁ ନିଜକୁ ପ୍ର
ନାଇ କରିବାକୁ ପଡିବ। ବାପା ମାନଙ୍କୁ ଦେଖିଲି ତାଙ୍କୁ ଯେମିତି ଲୋକଟା ଦେଖିଦେଲେ ଆଜ୍ଞା ନମସ୍କାର ବୋଲି କହୁଚନ୍ତି ସେଇଟା ଦେଖିଲେ ଯେମିତି ଖୁସି ଲାଗୁଚି। ଆମକୁ ବି ସିନ୍ତି ରହିବା ଦରକାର।
ନିହାତି ନିହାତି ସେଟା। ତାପରେ କେତେ କଣ ସୁବିଧା ହଉଚି ନା ସବୁଆଡୁ। ଦଶଟା ଲୋକ ଜାଣିଲେ ବାରଟା କାମ ହେଲା। ହୁଁ ତାଙ୍କର ସବୁ ଗଲେ କଣ ସବୁ ତାଙ୍କର ସବୁ ଛାତ୍ର ହେଇଯାଇଚି। ତା ଛାତ୍ର ସବୁ ଅଛନ୍ତି। ହୁଁ ବଲେ କରିଦଉଚନ୍ତି ଆ ଓହୋ ସାର୍ଙ୍କର ପୁଅ? ଭଲିକି କରିବି ନା।
ହଁ ଗଲେ ସାଙ୍ଗେ ସାଙ୍ଗେ ସାର୍ ଭଲ ବୋଲି ତାଙ୍କୁ ପୁଅ ହେଲେ ଭଲ ହେଇଥିବେ ଆଉ କଣ?
କାହିଁ ଆମେ ଆଉ କୋଉଠୁ ଭଲ ହେଇପାରୁଚୁ? ଆଉ କାହିଁ?
ଚାଲି ନାହିଁ।
ତ ସବୁବେଳେ ମଣିଷ ଜୀବନରେ ଚେଷ୍ଟା ର
ହଁ ଭଲ ମନ୍ଦ ଅଛି ଆମେ ତ ସମସ୍ତଙ୍କ ଆରେ ଭଲ ହେଇ ପାରିବାନି କି ସମସ୍ତେ ଆମ ଖରାପ ହେଇପାରିବେନି ନାଁ। ଜୟକୁ ଧରିକି ଯେମିତି ଆଉ ହୁଁ।
କୁଆଡେ ଯାଇଛ ଆଉ ନା କୋଉଠି ଅଛ ଏବେ?
ହଁ ଅଛି ଆ ଘରେ ଅଛି ବା। କୁଆଡେ ଯିବି ଆଉ। ହୁଁ
ଭଉଣୀ ଟା କଣ ପରୀକ୍ଷା ଦଉଥିଲା କଣ ହେଲା କି? ଦାର
ନାଇଁ ଯାଇଛି ସେ ଦେବାକୁ ଯାଇଛି
ଆଚ୍ଛା ଆଚ୍ଛା। ହଉ ହଉ ଚେଷ୍ଟା ରହୁ। ତାର
ଦେବାକୁ ଯାଇଛି ଅଛି ଦିଇ ତିନ ଦିନ ପରେ ଅଛି।
ଆଛା ଆଛା ଆଛା ଆଉ କଣ ଓଡି ସା ବାହାକୁ କୁଆଡେ ଯାଇଛ ତମେ? ବୁଲାବୁଲି ଚାଲ କୁଆଡେ ଟିକେ କରିଯିବା ତମେ କୁଆଡେ ଯାଇଛ ଟିକେ କୁହ?
ଆସ ଆସ ମୁଁ ଆସିଛି ଏପଟେ ବ୍ୟାଙ୍ଗୋଲୋର ଆରେ ଟିକେ ଆସିଛି।
ହୁଁ ହୁଁ ହଁ
ଆସୁନୁ ତମକୁ ତ ସେଥର କହୁଥିଲି ମୁଁ। ଓ ଦେଖି ସେଇଟା ଏକା ଆସିଥିଲିହେ ହଁ ଟିକେ ଟିକେ ଦେଇ ଆଉ ଆଜି ଟିକେ ଟିକେ ହଉଥିଲା ସେଇଟା ଆଜ୍ଞା ମୁଁ ବ୍ୟସ୍ତରେ ଥିଲି ବୁଝିଲେ। ଡାକିଲି। ତା ପରଦିନ ମୁଁର ପଳି ଆସିଲି ମୁଁ। ଏରୋ ପଳି ଆସିଲି ଆ ସେଥିପାଇଁ ବୋଲି ଆଉ ଏଇ ପାରୁନି ଆଉ। ହଁ ଦଉଛି ଆଉ କଣ ବ୍ୟାଙ୍ଗୋଲୋର ଭଳିଆ ଜାଗା ଆରେ ତ
ସ୍ତ ଥିଲ ନାଇଁ କି।
ହଁ ହଁ ହ ସେମିତି ଆଜ୍ଞା। ଏପଟେ ତ ପାାଗ ଟିକେ ଥଣ୍ଡା ଅଛି
ଥଣ୍ଡା ଥିବ ବର୍ଷା ଥିବ ପୁଣି ମୌସୁମୀ ଟା ଏବେ ଆଇଛି ନା କେରଳ ପାଖ ବ୍ୟାଙ୍ଗଲୋର ବୋଲେ।
ହୁଁ ହୁଁ ଦିଆଉ
ନାଇଁ କି।
ହୁଁ ହୁଁ। ତମର କିଏ ସାଙ୍ଗସାଥି ରହୁଛନ୍ତି ପରା କହୁଥିଲ ଥରେ ଏଇଠି।
ହ୍ୟାଲୋ।
ତମର କିଏ ସାଙ୍ଗସାଥି ରହୁଛନ୍ତି ବୋଲି କହୁଥିଲ ପ୍ରାୟ ଏଇଠି।
ହଁ ରହୁଛି ଗୋଟେ ସାଙ୍ଗଟେ ସେ ବି ସେ କଣ କମ୍ପାନୀରେ ଗୋଟେ କଣ ଚାକିରୀ କରୁଛୁ ତ। ହୁଁ ଅଛି ସିଏ ସେଠି ଆଉ ଯିବ କି ତାକୁ କହିଦେବି। ନା ଅଛ କୋଉଠି?
ନାଇଁହେ ଦେଖିବା ନାଇଁ। ଦରକାର ହେଲେ କହିବି ଆଉ।
ହୁଁଁ। ର ସେ ସାଇନସ ସିଟି ନା କଣ ସେଗୁଡା ସେ ଟିକେ ବୁଲଦିଅ।
କାମ କୁ କାମ ବି ହବ ଏଗୁଡା ବି ହବ। ହବ ନା ଆଉ କଣ ଆମେ ଆଉ ମିଡିଲ କ୍ଲାସ୍ ଲୋକ ଆମେ ଆଉ କଣ? ହଁ ଚାକିରି ବାକିରି। କଣ ଚାକିରି କଲେ ପରା ସରକାରଙ୍କ ଚାକର।
ଚାକର ହୁଁ ସେ ତ ଅଛି କଥାରେ ଆଉ।
ଏଇ ଏ ଏମିତିଆ କଣ କେତେବେଳେ କାମ କୁଆଡେ ପଡିଥିବ ବଲେ ଯାଇକି ସେଇ ଗୋଟେ ଥରରେ ହିଁ ବୁଲି ଦେଇକି ପଳଆସିବା କଥା।
ପଳେଇ ଆସିବା କଥା। ହଁ ହଁ ହଁ ସ ସୋଲୋ ଟ୍ରାଭେଲ୍।
ହଁ ହଁ ସେଇଭଳିଆ। ଏକୁଟିଆ ଯାତ୍ରୀ ଏକକ ଏକକ ଯାତ୍ରୀ ଏକକ ପଥୀ।
ସରି ସୋଲୋ ଟ୍ରାଭେଲର ନାଇଁ ସୋଲୋ ଟ୍ରଭେଲ ସୋଲୋ ଟ୍ରଭେଲର କୁହନ୍ତି ହେ ହେ ହ୍ୟାଷ୍ଟେକ୍। ଏମିତି ଆଉ। ଆଉ କାହିଁ ତମେ ଆଉ କାହିଁ ଅନଲାଇନରେ ସେମିତି କିଛି ଆସୁନି ପରା ଏବେ ଲାଗୁଛି।
ହାଁ କଣ କହିଲ?
ଛାଡୁନ କିଛି ନାହିଁ। ହ୍ୟାଲୋ। ହଁ କାଇଁ ଆଉ ଅନଲାଇନ୍ ଆସୁନ ଫଟୋ ଫଟ ଛାଡୁନ କିଛି ନାଇଁ।
ହଁ ଛାଡିବି କଣ ଆ କାମ ଏମିତି ପୂରା କାମ ଆମର ଆଉ।
ଆଉ ତମ ସେ ସାଙ୍ଗଟା ସହିତ ତମେ ରାତିରେ ଯାଉଛ ସବୁ କେମତି
ହଁ ଭଲ ବା ଏଇଟା ଗୋଟେ ଭଲ ଚାଲିଛି ଗୋଟେ। ଯାଇକି ସବୁ ଆମର ଆମର ଏ ଯୋଉ ବୁଲା ଗାଈ ଯାକ ସବୁ ଥାଉଛନ୍ତି, ଆଉ ଯୋଉ ବୁଲା କୁକୁର ଗୋଡା ଥାଉଛନ୍ତି ତାଙ୍କୁ ଟିକେ ଯାଇକି ବୁଲି ଖାଇବା ଦେଇଦଉଚୁ, ଯେତିକି ଗୋଟେ କରିପାରିବା କଥା ଅଫିସରୁ ଆସୁ ତା ସହିତ ପୁରା ହଲିଆ ହେଇକି ଥାଉଛ ଛଅଟା ବେଳକୁ ଖାଇଦେଲା ପରେ ଟିକେ ମାନେ ବୁଲିଲା ଭଳିଆ ଗୋଟେ ହେଇଯାଉଛି, କୁଆଙ୍କ ଭଳିଆ ପେଟଟା ବାହାରି ବାହାରି ଯାଉଛି ଯେ, ଟିକେ କମେଇବାକୁ ଭଲ ହେଇଯାଉଛି ଗୋଟେ ଭଲ ୱା
ହୁଁ ହୁଁ ହୁଁ ନାଇଁ ନାଇଁ ଭଲ କାମ ଭଲ କାମ,
ରଖେଇଦଉଥିଲୁ ଆଗ ଆଉ ଚୁଡା ବାଣ୍ଟୁଥିଲୁ ବୁଝିଲ ନା ଚୁଡା ଗୁଡ ମିଶେଇକି ବାଣ୍ଟୁଥିଲୁ, ହୁଁ ଆଉ ତାହିଁରେ ଟିକେ ଅମୁଲ ପକେଇଦେଲେ ଏଇ କୋଡିଏ ଟଙ୍କିଆ ଅମୁଲ ଟେ ବା ଆଣିକି ପକେଇ ଦବ ସେ ଚୁଡାରେ ବୋଲେ ସେ ବାସ ମାଡରେ କୁକୁର ଗୁଡା ବି ଖାଇଦଉଥିଲେ ମେନ ତ ଏମାନେ, ଷଣ୍ଢ, ଗାଈ, କୁକୁର,
ହଁ ଆଉ ତ ଇଏ କୁଣ୍ଡା ଗୁଡା ତ କୁକୁର ଖାଉନଥିବେ?
ନାଇ କୁଣ୍ଡା ଏବେ ଏବେ ଅଲଗା କରା ହେଇଯାଇଛି ଏବେ କୁଣ୍ଡା ଖାଲି ଏମାନଙ୍କ ପାଇଁ, ପାଣିରେ ଖାଲି ଦି ବାଲ୍ଟି ନିଆହଉଛି ଖାଲି ଘାଟା ହଉଚି ଅନସ୍ପଟରେ ଦିଆଯାଉଛି,
ହୁଁ ହୁଁ ହୁଁ ହୁଁ ହ ହୁଁ ହୁଁ, ହଉ ଭଲ କାମରେ ଚାଲୁ, ହୁଁ, ଜଣ ହେଲେ ଗୋଟେ ତମ ଏରିଆ ରେ ଗୋଟେ ଗ୍ରୁପ
ହୁଁ ଚାଲିଛି ଗୋଟେ କଣ ଗୋଟେ କରିବା କଥା ଛୋଟ ମୋଟ କାମ ଆଉ କଣ କରିବା,
ହୁଁ ନାଇଁ ନାଇଁ ମୁଁ କହିବା କଥା ତମର ଏରିଆରେ ଗୋଟେ ଗ୍ରୁପ
କରିବା କରିବାଆ ହଁ ପରା ତମ ମାନଙ୍କ ଭଳିଆ କେତେ ଜଣ ଆସ ତମେ ଯାଇଛ ସିଆଡେ ବୁଲି ଆସ
ହୁଁ ନାଇଁ ଯିବା ଯିବା ମୋର ଏଲେ ଦେଖିକି ଟିକେ ମୋର ଏଲେ ଦେଖିକି ଟିକେ ଇ ଇଛା ହେଲାଣି ଯେ ଯିବା ଯିବା। ହୁଁ।
ଆସ ନହଲେ ତମ ଅଞ୍ଚଳରେ ବି ତମେ କରିପାରିବ ଏଇଟା କଣ ଅଛି? ଛୋଟ ଛୋଟ ର ଆରମ୍ଭ କରିବା କଥା ହେଠି ଆମେ ଯେତେବେଳେ ଆରମ୍ଭ କରିଥିଲୁ ବହୁତ ମାନେଠ ଆମେ ତିନି ଜଣରୁ ଆରମ୍ଭ କରିଥିଲୁ ହେଲା। ମୁଁ ଗୁଡ ଦେଇଥିଲି ଜଣେ ଚୂଡା କେ ଥିଲା ଜଣେ ଖଲିଚକା କିଣିଥିଲା ହେଲା।
ହୁଁ ହୁଁ ହୁଁ।
ହଁ କୋଡିଏ କିଲୋ ଚୁଡା ଆଣିଥିଲୁ। ଗୁଡ଼ ଟିକେ ଆଣିଥିଲୁ ପାଞ୍ଚ କିଲୋ ଖଲି ପାଞ୍ଚ ଦଶ ଚକଣ୍ ସେଇଟା ଆହୁରି ପଡିଛି। ଆଉ ତା ପରଦିନ ଆଉ ଜଣେ ଜୁଟିଲା ଉୁଁ ତା ଉପଠ ଡୋନସନ ଡ୍ରାଇଭ ଆରମ୍ଭଇଗଲା ଜଣେଇଠିଠଶହ ଟଙ୍କା ଦେଇଛି। ଜଣେ ଏଇଠି ତିନିଶହ ଟଙ୍କା ଦେଇଛି ଜଣେ ସେଇଠି ହଜାର ଟଙ୍କା ଦବୁ କାଲି।
ହୁଁ ହୁଁ ହୁଁ ହୁଁ ହୁଁ। ଏ ଭଲ ଜିନିଷ ଟା ହଏ ନା ଏ
ଆମେ ଅଫିସିଆଲ ଲୋକ ତ ଆମକୁ ଫଣ୍ଡ ରେ ବି ଯିଏ ଯୁଆଡେ ଦେଇପାରିଲା ଆଉ। ଆମେ ଖାଲି କଥା ଟା ପକେଇ ଦଉଛୁ ଯିଏ ଦେଲା ଯିଏ ଆସିଲା। ସେମାନଙ୍କୁ ଇଚ୍ଛା ସେଇଠି ଦିନେ ଯାଉଥିଲୁ ଯେ ସେ ଗୋଟେ ଘୁସି ମିଶ୍ରୀ ବାଲା ଆମର ଏଇ ଫି ତଳିଆ ଏକା ଦଉଛି। ଯୁଶି ଗଲା ସିଏ ଆସିଲା ସିଏ ବୋଧେହାରି ପଶୁ ପ୍ରେମୀ ଲୋକ ସେ ପଳ ଆସିଲା ସେ ବୁଲିଲା ଆମ ସହିତ ତ। ତାପର ଦିନ ସେଠି ଗଲା ଆସିକି ଟିକେ ଏକ୍ସ ଟ୍ରା ଦେଇଦେଲା ଆଉ କହିଲା ନାଇଁ ସାର୍ ଆପଣ ଙ୍କ ଠୁ ପଇଶା ନେବେନି ମୁଁ କହିଲେ ନାଇଁ ନାଇଁ ନାଇଁଁ ନିଅ ଏ ପୁରା ଏକାଥରେ ନାଇଁ କରିକି ନେଲା ନି ଆଉ କହିଲା ସାର୍ ଆଉଥରେ ଆଇଲେ ଦେବେ ଇଟା ମୋ ତରଫରୁ ଆଜି।
ହଁ ହଁ ହଁ ସେ ଏଇ ହଁ ଭଲ କାମରେ ଭଲ ଲୋକ ବାହାର। ରିବେନା। ଶହେଟାରେ ତ ଦଶଟା ଲୋକ ନିହାତି ଭଲ। ଥିବେ ଏକା ବୁଝିଲ ନା ହୁଁ ହୁଁ
ଜୁଟି ଗଲା। ଏବେ ଗୋଟେ ଚାଲିଛି ଗୋଟ ଛୋଟ ମୋଟ। ଖୁସି ଆଉ କଣ।
ହୁଁ ହୁଁ ହୁଁ।
ଏମିତି ଗୋଟେ ଚାଲିଛି ହଁ ହଁ ନାଇଁ ନାଇଁ ନିଶ୍ଚିତ ଭବେ। ଏଗୁଡା। ଆରମ୍ଭ କରିବା କଥା ମାନେ ଯୋଉ ଆମେ। ସେତେବେଳେ କଣ କରୁଥିଲୁ ରାତିରେ ତ ରୋଷେଇ ବେଳେ ବେଳେ ହୁଏନି। ଯେତେବେଳେ ଯୋଉ। କୁଆଡେ ସଦର ମହକୁମା କୁଆଡେ ଯଥିବ ମିଟିଂ କି କଣ ପାଇଁ। ରୁଟି କି କଣ ଟିକେ ଆଣିକ ଯିବୁ। ସବୁ ଏ ଯୋଉ ମ କଣ ଖତ ଖତଗଦାରୁରୁ ସବୁ ଖାଇବାର ଦେଖିଲୁ। ଗାଈ ଗୁଡା ମୁହଁ ମାରି ସେଗୁଡା ଟିକେ ବେଶୀ ମାନେ। ରୋମୋ ଟାଙ୍କୁରା ହେଇଗଲ ଦୃଶ୍ୟ ଥିଲା ସେଗୁଟା ଆଉ ସେଇଠୁ ଟିକେ। ଭାବିଲୁ ଗୁଟେ ଦିଇ ତିନି ଜଣ ହେଇକି ଆରମ୍ଭ କଲୁ ସେଠି ଏବେ ଯୋଡି ହେଇଗଲେଣି ସେଠି।
ମୁଁ ଏଲେ ମୁଁ ହଲେ ଗୋଟେ ଏମତି ଶୁଣି। ତୁହାଳ ମାନେ ଗୋଟେ ଆମର ଯଉ ସୋସିଆଲ ଯେମିତି ଫେମ ଇଣ୍ଡିଆ ଫେସବୁକ୍ ଇନ୍ଷ୍ଟାଗ୍ରାମ ଦେଖିଥିଲୁ। ମାନେ ଗୋଟେ କାନ୍ଥରେ ଗାଈର ଚି ଚିତ୍ରଟା କରାହେଇଛି ସେଥିରେ ଭଗବାନ ମାନଙ୍କର ସ୍ୱରୂପ ଦିଆଯାଇଛି। ଆଉ। କିନ୍ତୁ ତା ଆଘରେ ଦେଖିଲା ବେଳ ଳୁ ମାନେ ଗାଈଟା ଗୋଟେ ଏମିତି ଇଏ ଗୋଟେ ମହିଳା ଜାଗାରୁ ସେ ଖାଦ୍ୟ ଖାଉଛି ଯୋଉଟାକୁ ଦେଖିକି ମତେ ହେଲେ ଭଲ ଲାଗିିନଥିଲା ଆଉ।
ଆଉ ଠିକ କଥା ନା ଆଉ ମାନେ ଭାବୁ ମନ୍ଦିରରେ ଆମେ ବୃଷଭଙ୍କୁ କ୍ଷୀର ଦେଇ ଦଉଛେ କିନ୍ତୁ ଘରକୁ ଆଉଥିବା କିମ୍ବା ବାହାରେ ଥିବା କୋଉ ଏଇଡାସ କହିକି ବାଡିକି ଘୋଡି ଦଉଛେ କଣ ଆଉ ଲାଭ ହେଲା କୁହ ଏଇଭଳିଆ ଚାଲିଛି ଆଉ ହଁ ମରା ଏଇ ଛୋଟ ମୋଟ ଏଇ ଏଇଗୁଡା ଆମେ ଜାଣି ଜାଣି ସେଥିପାଇଁ ସୋସିଆଲ ମିଡିରେ ଦଉଛୁ ହେ ଏ ଦେ ତମକୁ ଭଲ ଲାଗିଲା ତମେ ସେଇଟୁ ଗୋଟେ ଆରମ୍ଭ କରିବୋଠି ଭାବିଲୁଣି ଏଇତ ଆଉ କଣ ଯେତିକି ପାରିବା କଥା ନିଜେ କରିବା ଅନ୍ୟମାନଙ୍କୁ କରିବା
ହୁଁ ସେଇ ଜିନିଷ
ଆା ଆଛି
ସେ ଜିନିଷ ହଉଛି ମାନେ ଗୋଟେ ନେଗେଟିଭ ରେ ନେଲା ବ ସୁବିଧାଉ
ହଁ ହଁ ନେଗେଟିଭ ଆମକୁ କହିଲେ ନା ଦି ତିନିଟା କମେଣ୍ଟ ଆହିଲାଁ ସେଗୁଡା ଶୁଣିକି ଦେଖିକି ବ ଭାରି ବିଚଳିତ ଲାଗିଲା ମନଟା
ହଁ ହଁ ହ
ଭାରି ଆଉ ଆମର ବହୁତ ମାନେ ନିଜର ଲୋକ ଆଗେ କ୍ୟାମେରାରେ ଲେ କଣ ହବ ହ ସବୁଦିନ ଦେଲେ ସ ନା ହବ ମୁଁ କହିଲି ତୁ ସେତିକି ଆଉ କରେତା କ୍ୟାମେରା ପାଇଁ ତୁ ଗୋଟେ ଦିନ କରିଦେ ସେତିକରେ ତ କୋଡିଏ ଟାଈ ଖାଇ ଦେଇେଇଥିବ ନା
ଖାଇ ଦେଇେଇଥିବେ ନାଁ ନିଜ ଲଭ କହି ହଏ ନା ବୁଝିଲ
ସେୟଆ ପରା ଯେତିକି ସବୁ ଭ ବୈଜ୍ଞାନିକ ସବୁ ଆଗ କାଳରେ ଆମେ ଦେଖୁଥିଲେ ଆଉ କାହିଁକି ନିଜ ଘର ଲୋକ ବିଶ୍ଵାସ କରୁଥିଲେ କି ନାଇଁ ଆମର ବି ଯଦି ଭାରତୀୟ ବ ବୈଜ୍ଞାନିକ ଯେତିକି ଥିଲେ ହୁଁ ଆମ ଏଇଠି କିଛି ନଥିବ କିନ୍ତୁ ଚିଠି ରଖେଇି ଡକଉଥିବେ ଆସ ଆମର ଏଠି ପାଠ ପଢିବ
ନିଜ ପୁଅ ଡକ୍ଟର ହେଲେ ନିଜ ପୁଅକୁ ବିଶ୍ାସ କରନ୍ତି ଆଉ ଗେ ଯାଇକି ଦେଖଉଛି। ପା ଆଉ ଏଇ
ହଉ।
ସତଥା ସେମିତି ଆମ ସାଙ୍ଗଟେ ହୁଁ। ହୁଁ ହଁ।
ମାସ ଭରି କରିବା ଆଉ ହେଲା। ତମ ଅଞ୍ଚଳରେ ଆରମ୍ଭ କରିବା ଆମେ ତମେ ଇଆଡେ କେତେଳେ ଆମ ଆଡେ ଆସୁଥିବ ବଲେ ମିଶିକି ତମକୁ ଗୋଟେ ନେଇଯିବା ରାଉଣ୍ଡ ଟେ ବୁଲେଇ ଦବା ଆଉ।
ହୁଁ ହୁଁ ହୁଁ ହୁଁ ହୁଁ।
ହଉ ତାହେଲେ ସାନ ଭାଇ ରଖିଲ ତା ତାହେଲେ ହେଲା।
ହଁ ହଉ ହଉ ହଉ ସବୁ କୁଶଳ ମଙ୍ଗଳ ରହୁ ଆଉ କଣ
ହଁ ହଁ।
ରହିଲି ତାହେଲେ ଶୁଭର
ହଁ ହଁ।